ହଁ ହଁ ହଁ ହଁ ହଁ ଭୟସ ଟିକେ ଆପଣଙ୍କର ଶୁଭିଲାଣି ତ ସେଥିପାଇଁ କିଛି ପ୍ରୋବ୍ଲେମ ହେଲା ବୋଧେ ଆଉ।
ନାଇଁ ଆଜ୍ଞା ମୋର ଠିକ ଅଛି।
ହଁ ହଁ ହଁ କୁହନ୍ତୁ କୁହନ୍ତୁ ଆମେ ଯେମିତି କହୁଥିଲେ ଆପଣ ହଁ ସେଇ ୱା ୱାଟର ପୁଫ କଥା କହୁଥିଲେ। ହଁ ହଁ ହଁ କୁହନ୍ତୁ।
ପାଟର କୋଉଟା ଆମର ଟିକେ ଷ୍ଟ୍ରଙ୍ଗ ବୋଡ। ତ ସେଇଟା ପାଣି ପଇଲେ ବି ସେଇଟା ଆମର ଲାଷ୍ଟିଙ୍ଗ ବି ଟିକେ କରିବ। ଆମ ଯୋଉ ବୋଡଟା କରୁଛ। କୁଣ୍ଡା ବୋର୍ଡଟା ସେଇଟା ଆଖୁ ଛେଦାରେ ତିଆରି ନା।
ହଁ ହଁ ହଁ।
ସେଇଟା ପାଣି ଟିକେ ବାଜିଲା ମାନେ ସିଏ ଫୁଲିଯାଏ। ତା ବାସିନା ସକାଳକୁ।
ଅ ହଁ। ତାମାନେ ତାକୁ ଟିକେ ଅଧିକ ଯ ଯତ୍ନରେ ରଖିବାକୁ ପଡିବ ନା। ହଁ।
ତମ ବି ସେ ସେତେ ଲାଷ୍ଟିଙ୍ଗ ହବ ଆଉ। ଘର ପାଇଁ ସୁବିଧା ହବ।
ହଁ ହଁ ହଁ ହୁଁ।
ଆଉ ଆମର ତାପରେ ଏଇ ବୋଡ ଟା ବି ଆ ଟିକେ କମଜୋର ବୋର୍ଡ ନା ମାନେ ଭଲ ନୁହେଁ ଏଇ ବୋର୍ଡ ଟା।
ହୁଁ ହୁଁ ହୁଁ ହୁଁ।
ଆଉ ଆର ବୋଡ ଗୁରା ଯୋଉ ୱାଟର ବୁଡ ଆମର କାମ ହଉଛି ଘର ଗୁଡା କିଚେନ ହେକାରେ। ସେଗୁରାକ କଲେ ବହୁତ ସୁନ୍ଦର ଦେଖା ହଉଚି। ଅଧିକାଂଶ ଏବେ ଏରା ଚାଲିଛି ଏ ବି।
ହଁ ଯୋଉଟା ଆମର ମାନେ ଓଦା ହେଲେ ବି ଅଧିକ ଦିନ ହଁ ଚାଲିବ। ହଁ ହଁ ହଁ ହଁ। ଆଚ୍ଛା ଆମର ଯୋଉ ସେ ନର୍ମାଲ ବୋର୍ଡ। ଆଉ ଏଇ ଯୋଉ ୱାଟର ପ୍ରୁଫ ବୋ ବୋଡରେ ଆମ ପଇସା ଦିବା ମାନେ ଇଏଟା କେତେ ଆ ପଳେଇ ଆସୁଚି।
ଆଜ୍ଞା ସ ସେଇଟା ତ ୱାଟର ବୋଡ ଆଉ ସମାୟିକା ବୋଡ।
ହଁ ହଁ ହଁ।
ବୋଟ ଟା ବହୁତ ଟିକେ ପଇସା ଆସିବ। କାହିଁକିନା ତା ବୋଡଟାପା ଓଜନ ଅଛି। ଏବଂ ଦେଖିଆକୁ ସୁନ୍ଦଲ। ଏବଂ ସିଏ ବହୁତ ଦିନ ହି ଉଁ ପାଣି ଫାଣି ପଇଲେ କିଛି ଅସୁ
ହଁ ହଁ ହଁ ହଁ ହେଲେ ଆପଣଙ୍କର ଏଇଟା ମାନେ କେମତି ଉଚ୍ଚତା ଉନ ଉ ଉଚା ତ ଉଚ୍ଚତା ଅନୁସାରେ ନା କୋଉ ଭଳି। ଭାବରେ ବିକ୍ରି କରାହଉଛି।
ଆ ଆଜ୍ଞା ଆମର ଏଇଟା ବୋଟ ଟା ଆସୁଚି। ସାତ ସାତେରେ ଚାରି।
ହଁ ହଁ ହଁ ହଁ।
ଫୁଲ ବୋଡ ଟା ତ ସେଇଥିରୁ କାଟିକି ଆମ ସବୁ ମା ମାପ କରାହଉଚି ମାପ କରି କାଟାହଉଚି। କାଟା ହେଲା ପରେ ତାକୁ ତାର ପୁଣି ଡିଜାଇନ ଅଛି। ତ ଗୋଟେ ବୋର୍ଡ ରୁ ତ ଡିଜାଇନ ମଡେଲକୁୁ ଦେଖିକି। ଆମର ଯୋଉ ଜିନିଷ ତିଆରି ହବ ଯୋଉ ଆଇଟମ। ସେଟିକ ତାଙ୍କର ଆଇଟମ ଦେ ଦେଖିକି ଜୋଟିଆରେ ଯଦି କୋଉବାରେ କୋଉ କେମତି ଆଇଟମ ହବ। ସେଇ ସବୁ ମଡେଲ ଦେଖିକି? ଆମର କାଟା ହଉଛି କାଟିଲେ ତ ଗୋଟେ ବୋର୍ଡ ରୁ ଯୋଉଟା ମାନେ ସାଧା ଦି ଟା ଟା ହବ ସେଇଟା ଗୋଟେ ପୋଟରେ ହେଇଯାଉଛି। ଆଉ ଯୋଉଟା ବେଶୀ ଟିକେ ଡିଜାଇନ କରାହେଉଚଛି ସେଇଟା ଦି ତିନିଟା ବୋଡ କାଟିଲେ ଯାଇକି ତାର ଟୋଟାଲ ବଡି ଠିଆ ହଉଛି। ମାନେ କାମ କମ୍ପ୍ଲିଟ ହଉଛି ଡେସି ଡବ୍ଲୁ ର।
ଆଚ୍ଛା ଆଚ୍ଛା ହୁଁ ହୁଁ। ହଁ ବଢିଆ ଆଉ ତାହେଲେ ଏଇ ଏଇ ଗୋଟେ
ଆଜ୍ଞା।
ଆମର ଯେମିତି ରୋଷେଇ ଘର ଏ ସବୁ ବ୍ୟବହାର ହଉଛି ଆଉ। ମାନେ ହଁ ହଁ ହଁ। ଏ ଯୋଉ ଆମର ରହୁଛି ଯେମିତି କରେଣ୍ଟ ବୋର୍ଡ ଗୁଡାକ ସେ ଗୁଡାକୋବି ।
କରେଣ୍ଟ ବୋର୍ଡରେ ସେଇ କେବଳ ତାର ପ୍ଲାଷ୍ଟିକ ପିତ୍ତଳ ଯୋଉ ଆସୁଛି ତାର ଉପର ଖୋଳ ଟା ସେଗୁଡାକୁ ଇଏ ହୋଲ କରିଦଉଛ ଆମେ ଆଗ ପୋଅଟରେ ଆମ ପୋଅଟ ରେ ହୋଲ କରି ତାକୁ ସାଇଟ ରୁ ପେଚ ଭିଡିକି
ହଁ ହଁ।
ହୋଉ ଏଇ ସେ ଗୁଡାକ ପେଚ ଭିଡା ହେଇଯାଉଛି ତାପରେ ସିଏ ହେଇଗଲା ଆଉ କଣ। ଭିତରୁ ହଲ କରି କନେସନ ବି କରାହେଇଯାଉଛି। ଲାଇଟା ହୋଲ ହଇ କରାହେଉଛି ନା ଆମର ସବୁ ମେସିନ୍ ଅଛି। କଲ କରାହାଉଛି ଏବଂ ତାକୁ ଅ ସରୁ ଡ୍ରିଲ ଭଲ କରାଉଛି ବିଭିନ୍ନ ବାର ତାକୁ ଭଲ କରାହାଉଉଛି। ଆପଣ ଯେଠି ହୋଲ ଚାହିେଁ ସେଠି ବଡ ହଲ ହେଇପାରିବ।
ହେଇପାରୁ ତା ଅନୁସାରେ ଆପଣଙ୍କର ମାନେ ମେସିନ ଅଛି। ଉନା ହଁ।
ଆମର ଏ କମ୍ପୁଟର ଟେବୁଲ ବି ହଉଛି ଅଧିକାଂଶ।
ଅଧିକାଂଶ ହଁ ସେଗୁଡାକ ଅଧିକାଂଶ ଆପଣଙ୍କର ଯୋଉ ସେ କରଛୁ ହଁ।
କମ୍ପୁଟର ଟା କୁ ନବ ସ୍କୁଲରେ ପିଲାମାନେ ପଢିବା ପାଇଁ ଷ୍ଟଡି ଟେବୁଲ ବି ହଉଛି।
ହଁ ଯୋଉ ଲମ୍ବା ଲମ୍ବା ବି ରହୁଛି ନାଇଁ କି ଯୋଉ ଚାରି ପାଞ୍ଚ ଜଣ ଏକାଥରେ ବସିକି
ନାଇଁ ନାଇଁ ହଁ ସେଇଟା ତ ଯା। ଗୋଟେ ଟେବୁଲରେ ଜଣେ ବସିବ। ଏବଂ ତାର ତଳେ ଦିଟା ଡୋର ଥିବ ବଡ ବଡ। ସେତେବେଳେ ବହିପତ୍ର ବ୍ୟାଗ ବସ୍‌ ତାନୀ ଥାଇପାରେ ଥୋଇପାରେ ଉପରେ ମଝିରେ କିିନି ଖାତା ଥାଇପାରେ ଏବଂ ପେନ୍ ଫେନ୍ ଥୋଇକି ତା ଯୋଉ ଡୋରଟା ତଳଟା ଉପଟା ଖୋଲିବ ସେଇଟା ଉପରେ ପକେଇବି ଲେଖିପାରିବ।
ହୁଁ ଆ ଲାଇବ୍ରେରୀ ଗୁଡାକରେ ବି ତ ପ୍ରାୟ ହଉଛି ନାଇଁ କି। ଲାଇବ୍ରେରୀ ଗୁଡାକରେ ବି ଆଜିକାଲି ମାନେ ସେଇ ପ୍ରାୟ ଧରିିବ।
ସେ ମାନେ ସେଟ ହେଇକି ରହୁଛି ମାନେ କେବଳ ଫାକ ହେଇକି ରହୁଛି ସେଲ୍ଫ ହେଇକି।
ହଁ ହଁ ହଁ ହଁ।
ସେଲ୍ଭ କୁହାହେଛି ସେଲଭ ବଳେ ତାକୁ ଖାଲି ସେଟ କରି ରଖା ହଉଛି। ଫାଙ୍କା ଚାରିପଟୁ ଆଜ୍ଞା। ସେଇଟା ଖାଲି ବହି ଥୋଇବା ପାଇଁ ଆଉ ଆଉ ଆଜ୍ଞା ଆମର ପିଢା ହଉଛି ଆଉ ଓ ମ ଯୋଉ ଆମର। ରୁଟି ବେଲା ତିଆରି ବି ହେଇପାରୁଛି।
ତା ନେ କି ମାନେ ପ୍ରାୟ ରୁ ପ୍ରାୟ ସାମାନ ଆପଣଙ୍କ ପାଖରେ ହେଇଯାଉଛି ଆଉ।
ଆଜ୍ଞା।
ହଁ ହେଲେ।
ବିଭିନ୍ନ ପ୍ରକାର ର ହେଇପାରୁଛି କିନ୍ତୁ। ଆଜ୍ଞା ବିଭିନ୍ନ ପ୍ରକାର ର ହେଇପାରୁଛି କିନ୍ତୁ ଲାଷ୍ଟିଙ୍ଗ ପାଇଁ ସିଏ ନୁହ ମାନେ ବହୁତ ଦିନ। ଆ ଚାଲି ପାରେନି ସେ ଇ ରେ। ଆମର ସେଇ ଜିନିଷତିକ।
ନାଇଁ ଆଜି କାଲି ତ ଏଇ ପ୍ରକାର ଜିନିଷ ସମସ୍ତେ ଇଚ୍ଛୁକ ପ୍ରକାଶ କରୁଛନ୍ତି କିଣିବା ପାଇଁ କାରଣ ବାହାରକୁ ତ ସମସ୍ତେ ପ୍ରାୟ କେ ଛଅ ମାସ, ବର୍ଷ। ସେ ଏମିତି ରହିବା ପାଇଁ ଯାଉଛନ୍ତି ଦେଖନ୍ତୁ ଯଦି କଲେଜ ଛୁଆ ବା ଭାରିଲେ ବା ପଢାପଢି କରିବା ପାଇଁ, ଯାଉଛନ୍ତି ତାପରେ ଯଦି ଦେଖିବେ ତାପରେ ପଳେଇ ଆସିଲେ କି, ଆପଣଙ୍କର ଦ୍ଵିତୀୟ ଟାର୍ଗେଟ ହେବେ ଆପଣଙ୍କର କଣ ମାନେ ଯୋଉମାନେ ସବୁ ଚାକିରି ବାକିରି କରୁଛନ୍ତି, ବାହାରେ ଯାଇକି ରହୁଛନ୍ତି। ଦ୍ଵିତୀୟ ହେଲା, ଆଉ ତୃତୀୟରେ। ଯୋଉମାନେ ସହରରେ ରହୁଛନ୍ତି ଯୋଉମାନେ ଘର ଭଡା ଦେବାକୁ ଚେଷ୍ଟା ଘର ଭଡା ଦିଅନ୍ତି, ସେମାନେ ଏଇ ସବୁ ଜିନିଷକୁ ମାନେ ବହୁତ ଏ ଖ୍ୟାଲ ରଖି ସେଇ ଜିନିଷ ବ୍ୟବହାର କରିଥାନ୍ତି, ଆଉ କଣ? ହୁଁ ହୁଁ।
ଆଜ୍ଞା।
ହୁଁ ହଁ କୁହନ୍ତୁ କଣ କହୁଥିଲେ?
ଜ୍ଞା ଆମର ତ ସେ ତିଆରି ହଉଛି କିନ୍ତୁ। ବହୁତ ଦିନ ହେଲା ଷ୍ଟେ ମାନେ ୟୁଜ ବି ହେଇପାରୁନି। ଇଏ ପାଣି ନ ପଇଲେ ବିି ସେ କମ ସେ କମ। ଦଶ ବର୍ଷ ଗଲା ହେରି କି। ଆ ସିଏ ଅଟୋମେଟିକ ତା ଦିହେରେ କଳଙ୍କି ଖାଇଦେଇଥିବ ତାର। ଆମର ଲୁହା ଯେତିକ ସାମ୍ରୀ ସାମଗ୍ରୀ ଜିନିଷ ଲାଗୁଛି।
ହୁଁ ହୁଁ।
ସେତିିକି ଜିନିଷ କଳଙ୍କି ଖାଇଦେଇଥିବ ନଏଲେ ନାଇଁ ଆଉ ବୋର ଟିକେ ଫୁଲି ଆସିବା ଅବସ୍ଥା ହବଣି ମାନେ ଖତରା ହବା ଅବସ୍ଥା।
ଆଚ୍ଛା ଆଚ୍ଛା ହୁଁ ହୁଁ।
ବିନା ପାଣି ଇଏରେ।
ହଁ ହଁ ହଁ।
ତ ଦଶ ବର୍ଷ ଗଲା ସି ସିଏ ଏ କମ ସେ କମ ଯାହାହେଲେ ଟିକେ। ଫୁଲିଆଇଥିବ ନ ନାଇଁ ବୋଡ ଟା ଟିକେ ଖତରା ହବାକୁ ଆସୁଛି ଆଉ।
ହଁ ହଁ।
କି ଯୋଉ ଆମର ସନମାଇକା ବୋଡ ସେରା ଆଉ କିଛି ବି ହବାର ନାଇ ଯେମିତି। ଆପଣ ରହିଥିବେ ସେମିତି ଏକା ପଡିଥାଉ। ଆଉ ସାର୍ ଆମର ତ ପାଣି ପବନ ନିଆଁ ସାର୍ ଜାଣିଥିବେ ଏଇ ତିନିଟା ଜିନିଷ ବାଜିବ ମାନେ। ସେଟା ତ କୋଉ ଜିନିଷ ବି ରହିବନି, ଏକପଟେ ଇଏ ଯଦି ବାଜିବମାନେ। ହାଲୋ ହାଲୋ। ହାଲୋ। ହାଲୋ।